ହ୍ୟାଲୋ।
ହଁ ଦିଦି କଣ କରୁଚନ୍ତି?
ହେଇ ବସିଥିଲି ତ ଆଉ ତମେ?
ହଁ ମୁଁ ଏଇ ଯାଇଥିଲି ଟିକେ ବାଲେଶ୍ୱର ବୁଲିବା ପାଇଁ ଏବେ ଆସିକି ରୁମ୍ ରେ ଆଉ। ହଁ।
ଆଚ୍ଛା କଣ କଣ ସେଠି ଦେଖିଲ କଉ କଉ ଜାଗା ବୁଲିଲ?
ବାଲେଶ୍ଵରରେ ତ ବୁଲିଲି ଜାଣିଥିବ ଚାନ୍ଦିପୁର ସି ବିଚ୍।
ଆଚ୍ଛା ଚାନ୍ଦିପୁର ସି ବିଚ୍ ଆଚ୍ଛା।
ଶୁଣିଥିବ କ୍ଷପଣାସ୍ତ୍ର ସେଇଠି ଚାନ୍ଦିପୁର ସି ବିଚ୍ ରେ ଆମର ଛଡା ଯାଏ। ଆଉ ସେଇଠିକୁ ଯାଇଥିଲୁ। ସେଠି ଜାଗାଟା ବହୁତ ଭଲ ପିକନିକ୍ ପାଇଁ ବହୁତ ଭଲ ଜାଗା ଆଜି ପାଗ ବି ବହୁତ ଭଲ ଦେଇଥିଲା। ଆଉ ସେଠି ଜାଣିଚ ସେଠି ଚାନ୍ଦିପୁର ସି ସି ବିଚ୍ ରେ ଆମର କଣନି? ମାନେ ସବୁ ସମୁଦ୍ରରେ ଦେଖିବ ଲହରୀ ଖାଲି ତାପରେ ଆସୁଥୁବ ମାଡି ଯାଉଥିବ। ପୁଣି ତାପରେ ଆସୁ ଏମିତି ଖାଲି ଯିବା ଆସିବା ଯିବା ଆସିବା ହଉ ଥୁବ ଚାନ୍ଦି ଏଇଯୋଉ ସବୁ ସମୁଦ୍ରରେ କିନ୍ତୁ ଆମ ଯୋଉ ଚାନ୍ଦିପୁରରେ କନି ତାଙ୍କର ଆକ୍ଚୁଲି ପାଣି ଗୁଡା କୁ ପଳେଇଥିବ ବହୁତ ଦୂର ନିହାତି ତିନି କିଲୋମିଟର କି ଚାରି କିଲୋମିଟର ପଳେଇଥିବ ସମୁଦ୍ର ମଝି
ଯେଉଁ ପାଣିଟା ଆସେ ଆଚ୍ଛା ଆଚ୍ଛା ହଁ।
ସେ ପାଣି ଟା ଯୋଉ ଆସେନି ସେ ଯୋ ନିହାତି ଦିନରେ ତିନି ଚାରି କିଲୋମିଟର ପୁରା ପଳେଇଥିବ ସମୁଦ୍ର ମଝିକୁ ପୁରା। ଠିକି ତିନିଟା ଚାରିଟା ହବ ସେ ତା କୂଳକୁ ଆସିବ। ସେଇଟା ବହୁତ ଭଲ ଲାଗିଲା ଆମେ ସେ ସେ ପର୍ଯ୍ୟନ୍ତ ୱେଟ୍ କରିଥିଲୁ କେତେବେଳେ ପାଣି ଆସୁଚି ଆମେ ତାକୁ ଟିକେ ଦେଖିକି ଟିକେ ଯିବୁ ଆଉ ପୁରା ସମୁଦ୍ର ଭିତୁରୁକୁ ଯାଇଥିଲୁ ତିନି ଚାରି କିଲୋମିଟର ପୁରା କିଏ ବାଇକ୍ ନେଇକି କି ଗାଡି ନେଇକି ଯାଉଚନ୍ତି ବହୁତ ଭଲ ଲାଗିଲା ସେଇଟା ଦେଖିକି ଆଉ ସେଠିକାର ଯୋଉ ଆମେ ଏମିତି ଆମ ଘର ବି ପାଖେରେ ନା ଆମେ ଏମିତି ଚାଲି ଚାଲ୍ ଚାଲ୍ ଯାଇଥିଲୁ ଆ ଯେହେତୁ ପାଗ ଟିକେ ଭଲ ଥିଲା। ଯାଇଥିଲୁ ଏମିତି ବୁଲିିବାଲିକି ଆସିଲୁ ଆଉ। ଆଉ ସେଠିକାର ଝାଉଁ ବଣ ବି ବହୁତ ଭଲ ଥିଲା, ପିକନିକ୍ ପାଇଁ ତ ବହୁତ ଭଲ ସେଠି ଶୀତ ଦିନ ପିକ ନି କରିବା ପାଇଁ ସେଇଠି ବହୁତ ଭଲ।
କଣ ପ୍ଲାନିଂ କରିଚ କି ପିକନିକ୍ ଫିକନିକ୍ କରିବ ବୋଲି କିଛି ଭୋଜିଭାତ କରିବ ବୋଲି ପିକ୍ ନା ପ୍ଲାନ୍ କରିଚ କି?
ଏବେ ତ ବର୍ଷା ଦିନେ ନାଇଁ। ଶୀତ ଦିନରେ ଦେଖିବା ପାଖରେ ଯେହେତୁ ଅଛି। ଦେଖିବା ଶୀତ ଦିନର ଯିବା ବୁଲିବାକୁ ଆଉ। ଆଉ ଆମେ ଗଲେ ତୋମକୁ କହିବୁ ଆମ ଆସିବ ଆଉ। ସାଙ୍ଗ ହେଇ ସବୁ ପିକନିକ ଯିବା ଚାନ୍ଦିପୁର ବୁଲିବାକୁ। ଆଉରି ବି ଆମେ ଯାଇ ଥିଲୁ, ପଞ୍ଚୁଲିଙ୍ଗେଶ୍ୱର ନାଁ ଶୁଣିଚ ବାଲେଶ୍ୱରରେ?
ହଁ, ହଁ ଶୁଣିଚି ଆକ୍ଚୁଲି ବହୁତ ମୋର ଇଚ୍ଛା ତୋମଠାରୁ କିଛି ଶୁଣିବାକୁ ପଞ୍ଚୁଲିଙ୍ଗ
ହଁ ପଞ୍ଚୁଲିଙ୍ଗେଶ୍ୱର କଣ ଦିଦି କଇ ବି ସେଠି ତ ଯୋଉ ଆମର ମହାଦେବଙ୍କର ପାନ୍ସଟା ଲିଙ୍ଗ ମାନେ ସବୁଠି ଦେଖିଥିବ ଏଇ ଯୋଉ ପ୍ରଭୁ ମାନେ ମନ୍ଦିରରେ ଏକ୍ଚୁଲି ପୂଜା ପାଆନ୍ତି ସେଠି ଗୋଟେ ଏମିତି ଜାଗା ମାନେ ଏ ଯୋଉ ମହାଦେବ ଙ୍କର ପାନ୍ସଟା ଲିଙ୍ଗ ଗୁଟେ ଝରଣା ଅଛି ଝରଣା ଭିତରେ ଏକ୍ଚୁଲି ସେ ଏ ଏଇ ଯୋଉ ମହାପ୍ରଭୁ ଥାଆନ୍ତି।
କଣ ଝରଣା ଭିତରେ?
ହଁ, ହଁ। ହଁ, ହଁ, ହଁ, ହଁ। ହଁ ଝରଣା ଭିତରେ ସେଠି ପାନ୍ସଟା ଲିଙ୍ଗ ଥାଏ। ତୋମେ ପା କୁ ସେ ଝରଣା ଭିତରକୁ ଯାଇକି ତୋମେ ସେ ତାଙ୍କୁ ଯୋଉ ମାନେ ପାନ୍ସଟା ଲିଗଙ୍କୁ ଛୁଇଁକି ଆସିବ ଆଉ।
ହଁ, ହଁ।
ହଁ। ଆଉ ସେଠି ତ ଆମର ଯୋଉ ତିନିଶ ପାହାଚ ଚଢିକି ଯିବ ସେ ମହା ଏଇ ଯୋଉ ପାହାଚ ତିନିଶ ଟା ଅଛି, ତା କୁ ଚଢ଼ିକି ମୁଁ କହିଲି ସେଠି ପାହାଚ ତିନିଶ ଟା ପାହାଚ ଅଛି।
ଆଚ୍ଛା।
ତାଙ୍କୁ ଚଢିକି ଯିବ ଅ, ଆଉ ଯୋଉ ସେଇ ଉସ୍ ସେ ଯୋଉ ଶିବଙ୍କ ପାଖକୁ ବହୁତ ଭଲ ଲାଗେ ଝରଣା ଭିତରେ ଠାକୁରଙ୍କୁ ଦର୍ଶନ କରିକି ଆସିବ। ଦର୍ଶନ ମାନେ ଛୁ ଛୁଇଁକି ଆସିବ ସେମିତି ନୁହେଁ ଯେ ଦର୍ଶନ କରିକି ଆସିବ। ସେମିତି ନୁହେଁ ଛୁଇଁକି ଆସ ଯୋଉ ପାଣି ବହୁଥୁବ ତାକୁ ହାତ ମାରିକି ଦର୍ଶନ ଏଇ ଯୋଉ ଛୁଇଁକି ଆସିବ ସେ ପାନ୍ସଟା ଲିଙ୍ଗ ଥିବ। ବହୁତ ଭଲ ଲାଗେ ସେଠି, ସେଠି ବହୁତ ପିକନିକ ଯୋଉ ମାନେ ପିକନିକ ପାଇଁ ବି ବହୁତ ଯାଆନ୍ତି। ଆଉରି ତା ପାଖାପାଖି ତ ନୀଳଗିରି ସେଠି ବି ଅଛି। ହଁ।
ଏଇ ଯୋଉ ତିନିଶ ପାହାଚ କହିଲନି ସେଇଟା କଣ ତାର ସର୍ଟକଟ୍ କିଛି ନାହିଁ ଯୋଉମାନେ ବୁଢ଼ାବୁଢ଼ୀ ଲୋକମାନେ ଯଦି ଯାଇ ଯିବେ? ତାହେଲେ ସେଟା କେମି କଣ ଯିବେ ଯେ ତିନିଶ ପାହାଚ? ଆଚ୍ଛା ଆଚ୍ଛା ହଁ।
ହଁ।
ହଁ, ହଁ।
ଗାଡି ଯାଉଚି ଯେ ଯାଇପାରିବ ଯାଇପାରିବ। ତ ଆମେ କିନ୍ତୁ ଚଢିକି ଯାଇଥିଲୁ କାହିଁକି ଚଢିକି ଗଲେ ଟିକେ ଭଲ ଲାଗେ। ଆଉ ତା ପାଖରେ ନୀଳଗିରି ଅଛି, ନୀଳଗିରି ମନ୍ଦିର ସେଠି ବି ଯାଇଥିଲୁ ଆମେ।
ଆଚ୍ଛା। ନୀଳଗିରି ମନ୍ଦିରରେ କଣ ଠାକୁର?
ହ୍ୟାଲୋ ନିଳବ ହଁ ହଁ ଗିଳ ହଁ ନୀଳଗର ନୀଳଗିରି ମନ୍ଦିରର କି ଠାକୁର?
ହ ହଁ ଆମେ ସେଇ ନୀଳଗିରି ଯାଇଥିଲୁ ସେଠି ତ ନୀଳଗିରିରେ ଜଗନ୍ନାଥ ମନ୍ଦିର ପୂଜା ପାଆନ୍ତି ଆଉ ନୀଳଗିରି ପାହାଡ ଉପରେ ସେ ଯୋଉ ମନ୍ଦିର ଟା ପାହାଡ ଉପରେ
ଆଚ୍ଛା ନୀଳଗିରି ନା ସେଠି କଣ ମହାଦେବ ବୋଧେ
ନା ନା ସେଠି ଜଗନ୍ନାଥ ମନ୍ଦିର।
ଆଚ୍ଛା ଜଗନ୍ନାଥ ନାଇ। ସେଠି କଣ ର ରଥପତ ଟଣା ହୁଏ।
ହଁ ରଥ ଟଣା ହୁଏ ସେଠି ସେଠିପାଇ ରାଜାରାଣୀ ମହି ଯୋଉ ଆଗରୁ ଯୋଉ କୁହନ୍ତିନି ରାଜାରାଣୀ ମାନେ ରୁହନ୍ତି। ସେଠି ବି ସେ ଆଗରୁ ରହୁନ ଏବେ ତ ଆଉ ରାଜା ନାହାନ୍ତି। ଆଗରୁ ସେଇଠି କୁଆଡେ ରହୁଥିଲେ। ଆଉ ସେଠି ବି ଗୋଟେ ଏଇ ଯୋଉ କୂଅ ଅଛି ଅ ସେଠିମାନେ ଯେଉଁ ରାଜାଙ୍କର ରାଣୀ ଯିଏ ସିଏ ସେଠି ଗାଧୁଅନ୍ତି। ସେ କୂଅରେ ଗାଧେଇଲା ମାନେ ତାଙ୍କୁ ଯେମିତି କେହି ଲୋକ ଦେଖି ପାରିବେନି। ସେ କୂଅଟା ଏମିତି ପୁରା ହେଇଛି। ତାଙ୍କୁ ଯିଏ ଦେଖିଲା ତ ସିଏ ଗଲା ରାଜାଙ୍କ କତିରୁ ଦଣ୍ଡ ପାଇବ ତାକୁ ଫାଶୀ ହବ। ଯୋଉ ଜାଗାରେ ଫାଶୀ ବି ଦିଅନ୍ତି ଏବେ ବି ସେ ଜାଗା ଅଛି। କି ସେ ରାଜାରାଣୀ ମହଲରେ
ଫ୍ରୀ ଫ୍ରୀ ଆଚ୍ଛା କି ସେଇ ପୁରୁଣାତଳ କଥା ସବୁ ଶୁଣିକି ଇତିହାସ କଥା ସବୁ ଶୁଣିକିରି ବି ବହୁତ ଭଲ ଲାଗୁଥିବ ନାହିଁ ମୁଁ ଜାଣିବା ପାଇଁ ବି ବହୁତ କିଛି
ଇତିହାସ ତ ବହୁତ ଅଛି। ଆଉ ଆପଣଙ୍କ ଖବର କଣ କୁହନ୍ତୁ?
ନାଇଁ ମୁଁ ତ ଏଇ ଅଛି ଆଉ ଯା ଯିବା କେବେ ନେ ଯେ ହବ ଯିବା ଯଦି ବାଲେଶ୍ଵର ବୁଲି ବଲିକି ଆସିବା ହଁ
କିଛି ଯିବା ପାଇଁ ତ ମୁଁ ନିଶ୍ଚୟ କିହିବେ ଦେଖିକି ଯାଅ ବହୁତ ଭଲ ଜାଗା ଅଛି।
ହୁଁ ହୁଁ।
ଓହୋ ଆଉ ସନ୍ଧ୍ୟାବେେଳେ କଣ ଖାଇଥିଲେ?
ସନ୍ଧ୍ୟାବେଳେ କିଛି ଖାଇନି ବାସ୍ ଅ ଦ୍ୱିପରେ ହିଁ ଖାଇକି ଆସିଥିଲି ପଖାଳ କଲରାଳ ଚିପ୍ସ ତା ଭାଇନ ପୋଟଳର ଭଜା
ଓହୋ ପଖାଳ ତ ଓଡିଆ ମାନଙ୍କର ତ ଅ ବର୍ଷା ହଉ କି ଶୀ ହଉ କି ଖରା ହଉ ପଖାଳ ପାଗ ମାନେ ତ ଗଲା ଓଡିଆ ମାନଙ୍କର ପୁରା ପଖାଳକୁ କେହି ମନ କରିପାରିବେନି।
ଆଉ ସେଥିରେ ପୁଣି ଆଳୁ ଚୋକଟା ବଢି ଚୁ ରା ଶାଗ ଭଜା ସେଗୁଡ଼ା ହେଲେ ତ ଜମି ଯିବ। ହଁ।
ହଁ ଆମର ତ ଏଇଠି ଜାଣିଥିବ ବାଲେଶ୍ଵରର ମୁଢି ଆଉ ଖରାବେଳେ ମୁଢି ସକାଳ ମୁଢି ରାତିରେ ମୁଢି
ହେଁ-ହେଁ-ହେଁ। ମାନେ ଆକ୍ଚୁଆଲି ନାଇଁ ନାଇଁ ଖାଇନି କେବେ, ବଟ୍ ମାନେ ବହୁତ ଖାଇବା ପାଇଁ ଇଚ୍ଛା। ବଟ୍ ସେ ଇଟା ମାନେ କଣ କେମିତି କହିଲେ ମାନେ ମୁଢ଼ିଟା ଆକ୍ଚୁଆଲି ଆପଣ ତିଆରି କରନ୍ତି ଘରେ ଘରେ ନା, ବି
ହଁ, ହଁ। ଆମର ମୁଢି ନା, ନା, ଆମର ମୁଢି ତିଆରି ହୁଏ।
ତିଆରି ହୁଏ, ଆପ ନିଜ ନିଜ ଘରେ? ଆ ସେ ଚାଉଳଟା, ଯୋଉ ଚାଉଳରେ ଯୋଉ ଚାଉଳରେ ହୁଏ, ସେଇଟା କଣ ଚାଷବାସ କରନ୍ତି? ନା
ହଁ, ହଁ। ନର୍ମାଲି ଆମେ ଯୋଉ ଚାଉଳ ଭାତ ଖାଉଛନ୍ତି ଯେମିତି, ସେମିତି ମୁଢି ଚାଉଳ ଗୁଟେ ଅଛି ଆମର ଏପଟରେ, ସେଇଥିରେ ହି ହୁଏ। ସେଇଥିରେ ଆମ ଘରେ ଘରେ ହି ମୁଢି ସମସ୍ତେ କରନ୍ତି। ଏବେ ତ ମେସିନ୍ ମୁଢି ବାହାରିଲାଣି କିନ୍ତୁ ଆମର ଘରେ ହି ମୁଢି ହୁଏ। ମେସିନ୍ ମୁଢି ଠାରୁ ଯୋଉ ଘରୋଇମୁଢ଼ିର ସ୍ଵାଦ ବ ଅଲଗା, ବହୁତ ଭଲ ଲାଗେ।
ହଁ ସେଟା, ସେଟା ତ ଠିକ୍ କଥା। ଯେମିତିକିି ଆମେ ଦେଖୁଛୁ କି ଦେଖ ଏବେ ସିନା ସ ବୁ ନୂଆ ନୂଆ ବାହାରି ଗଲାଣି ଯେମିତି କି ଗ୍ରାଇଣ୍ଡର, ଯେମିତିକି ଯୋଉଟାକି ଆମେ ମାନେ ଶିଳରେ ଶିଳରେ ବାଟିକି ଖାଇବା, ବି ପେଷ୍ଟ କରିକିରି ଯାହା ଯେମି ତରକାରୀ ବନେଇବା, ତାହାର ସ୍ଵାଦ କେମିତି ଆଉ ୟାର ସ୍ଵାଦ କେମିତି?
ଏଇଟା ବି ମୁଢିଟା ଆମର ନିଜ ଘରେ ହଉଛି, ସିଏ ପୁଣି ଜାଣିଥିବ ଯୋଉ ମାଟି ଚୁଲି ତା ସ୍ୱାଦ ତ ଅଲଗା ଜାଣିଥିବେ, ସେଟା ପୁଣି ହଉ କେବେ ଆସିବେ, ଆମ ବାଲେଶ୍ଵରକୁ ଆସିବେ, ବାଲେଶ୍ଵରରେ କଣ କଣ ଅଛି ସବୁ ବୁଲେଇ ନବୁ ଆଉ ମାଂସ ମୁଢି ତ ନିଶ୍ଚିୟ ତମକୁ ଖାଇବାକୁ ଦବୁ।
ହଁ, ହଁ ମୁଁ ହେଁ-ହେଁ-ହେଁ
ହଁ। ଓ ହ। ଆଉ କେୱାଡେ ବୁଲିବାକୁ ଯାଇଥିଲେ ନା ଯାଇନାହାଁନ୍ତି?
ନାଇ ଏବେ ତ କିଛି ପ୍ଲାନିଂ ନାହିଁ, ଏବେ ତ ଦେଖୁଛନ୍ତି ବର୍ଷା ପାଗ ସେଥିରେ ପୁଣି ମାନେ ଏଠି ତ ଏକେରେ ସେମତିରେ ଡ୍ୟୁଟି ଆସୁଛୁ, କିନ୍ତୁ ଗାଁରେ ସବୁ ଭଲ ଲାଗେ ଆକ୍ଚୁଆଲି ବର୍ଷା ପାଗଟା, ଆଁ ଗାଁରେ ସବୁ କେତେ ଫଳ ଫୁଳ ମୂଲ ଫଳ ଫୁଲ କେତେ ବଢ଼ିଆ ସବୁ ଫୁଟୁଥିବ କି କଣ? ପନିପରିବା ବି ହେଇ ମାନେ ଏ ପାଗରେ ପନିପରିବା ବି ଭଲସେ ମିଳିଯାଏ ସବୁ। ସତେଜ ପନିପରିବା ପୁରା। ଆଉ ଆଗକୁ ତ ଜାଣିଥିବ ଆମର
ପାଇବେନି। ଏଠିକାର ଗାଁର ଜିନିଷ ସହରରେ କେବେ ବି ମିଳିବନି।
ହଁ ଆଉ ଆଗକୁ ତ ଜାଣିଥିବ ଆମର ଯୋଉ ଇଏ ଧାନ ଚାଷ ହବ ସମସ୍ତଙ୍କ ଘରେ ଘରେ ବିଲରେ ସବୁ ମାନେ ଚାଷ ସବୁ ଚାଷୀ ଭାଇମାନଙ୍କ ପାଇଁ ବି ଭଲ ହେଲା।
ସେଇଟା ଓଡିଆମାନଙ୍କର ଗୋଟେ ପ୍ରଧାନ କାର୍ଯ୍ୟ ଯୋଉ କୁହନ୍ତିନି, ସେଇଆ। ଚାଷ, ଚାଷ ନଥିଲେ ତ କିଛି ବି ହେବନି। ଅ, ହଁ। ହଉ, ଦିଦି କେବେ ଆ ଆସିବ ଆମ ବାଲେଶ୍ୱରକୁ, ତ ମୁଁ ବୁଲେଇ ନେବି, ଆଉ ମୁଢ଼ି ମାଂସ ଖାଇବାକୁ ଦେବି।
ହେଁ-ହେଁ। ହଉ ହଁ ସିଓର, ସିଓର, ହଉ ହଉ, ଠିକ୍ ଅଛି।
ଲେଶ୍ୱର ଯାଇଥିଲି ବୋଲିକି ଯାହାହଉ ତମକୁ କଣ କଣ ସବୁ ହେଲା ତମ ସହିତ ମୁଁ କହିଲି, ଭଲ ଲାଗିଲା ମତେ।
ହଁ, ହଉ ଠିକ୍ ଅଛି, ହଉ ହଉ ରେଷ୍ଟ କର, ହଉ। ହଉ ହଉ ଠିକ୍ ଅଛି, ହଉ, ହଉ।